ହାଲୋ। ହାଲୋ।
ହାଲୋ ହଁ ଝିଅ କଁ କ ନମସ୍କାର କଣ କରୁଥିଲ? ଆ
ପଢାପଢି ପାଇଁ ଦେଖିଥିଲି ସବୁ ଏବେ ପଢୁଥିଲି ଟିକେ ବସିକି ଆପଣ?
ମୁଁ ବି ଏମ ଚାହା ହେଁ ହେଁ ଏବେ ଇଭିନିଂ ରେ ଟିକେ ବର୍ଷା ହଉଚି ତ ଟିକେ ଚା ପିଇବାକୁ ଇଚ୍ଛା ଅଛି ନହେଲେ ତ ବେଶୀ ପିଏନି କିନ୍ତୁ ଟିକେ ଇଚ୍ଛା ଅଛି ହଁ।
ହଁ ହଁ। ନାଇଁ ବର୍ଷା ପାଗରେ ତ ଟିକେ ଭଲ୍ ଲାଗେ ଚାହା ପକୁଡି ଏସବୁ ଟିକେ ଭଲ୍ ଲାଗେ ଖାଇବାକୁ। ଆମର ବି ଏବେ ପକୁଡି ଛଣା ହେଇଥିଲା।
ଆଚ୍ଛା ଆଚ୍ଛା ତ ମାନେ ହଁ ବର୍ଷା ତ ବହୁତ୍ ହଉଛି।
ହଁ ଏଠି ବି ଆମର ପୁରା ଦିନ ସାରା ଲାଗିଚି ବର୍ଷା ଅଜି।
ଆଚ୍ଛା ବର୍ଷା ହେଲେ ଭଲ। କାହିଁକିନା ମାନେ
ହଁ।
ନ ଚାଷ ବାସ କିଛି ହେଇପାରିବନି ନା ଆମେ ସିନା ଯୋଉମାନେ ଟାଉନ୍ ରେ ରହୁଚୁ ଚଳି ଯାଉଚି ସେମାନେ
ହବ ଆମର ସବୁ ଗାଁ ମାନଙ୍କରେ ସମସ୍ତେ ଚାଷ କରନ୍ତି ପ୍ରାୟ। ସେମାନଙ୍କ ପାଇଁ ମଧ୍ୟ ଭଲ ହବ ଏବେ ବର୍ଷ ସେ ଦିନ ଟା ଭଲ ଚାଷ ହବ ପନିପରିବା ସବୁ ମିଳିବ।
ହଁ ସେଥିପାଇଁ କରିବା କଥା ଆଉ ନହେଲେ ହେଲେ
ଆପଣ ସହରରେ ରୁହନ୍ତି ବୋଧେ?
ହଁ ନାଇଁ ସେମିତି ସହର ନହିଁ କି ଅଁ ଗାଁ ନାଇଁ ଏମିତି ମଝିଆ ମଝି ଗାଁ କହିଲେ ଚଳେ ସେଟା।
ଆଛା ଆଛା। ଆମେ ବି ଗାଁରେ ରହୁ ଆମର ତ ହଁ ହଁ। ଆଉ ଗାଁ ର ପରିବେଶ ଟା ଭଲ ଲାଗେ।
ହଁ ଗାଁ ର ପରିବେଶ ଗାଁ ର ଖାଇବାର ଗାଁ ର ସବୁ ଭଲ ଲାଗେ ଲୋକମାନେ ସକାଳେ ଚାଷୀ ତ ସ କାଳୁ ଉଠିକି ଯିବ ଚାଷ କରି ଆମ ଘର ଆମ ଜେଜେବାପାଙ୍କର ଚାଷ ଅଛି ତ ସେମାନେ ଚାଷ କରନ୍ତି। ଆଉ ଆମର ଗାଈ ଅଛି। ଚାଷ କରନ୍ତି ଆମ କ୍ଷୀର ବି ସେଠୁ ବି ଆ ଆମେ କ୍ଷୀର ଏଁ ମାନେ ପିଉ। କା ଆମେ କ୍ଷୀର ବି ଆମର ବିକ୍ରି କରାଯାଏ କିଏ କଣ କି ମାନେ
ହ
ସେଥିପାଇଁ ଚାହା ଅଭ୍ୟାସଟା ସକାଳରୁ ଯେହେତୁ ଜେଜେ ଚାହା ପିଅନ୍ତି ସକାଳୁ ତାଙ୍କେ ଚାରିଟା ରାତିରୁ ଉଠିବେ ତାଙ୍କ ଗୁହାଳ କାମ କରିବେ ଚାହା ପିଇବେ ତ ସେଇଠୁ ମୋର ଟିକେ ଅଭ୍ୟାସ ହେଇଯାଇଥିଲା। ଚାହା ଏବେ ମୋଡ ପର୍ଯ୍ୟନ୍ତ ଚା ର ମତେ ଟିକେ କ୍ଷୀର ଚାହା ବେଶୀ ପସନ୍ଦ।
ହଁ ଆମ ଭାରତରେ ପ୍ରାୟ ଲୋକଙ୍କର ଚା ଟା ନିହାତି ଭାବରେ ରହେ। ଆମ ଘରେ ବି ସମସ୍ତ ସ୍ତଙ୍କୁ ର ମାନେ ଅଭ୍ୟାସ ଅଛି ଡେ ମାନେ ପ୍ରତେକ ଦିନ ସ ସକାଳେ ସନ୍ଧ୍ୟାରେ ନିହାତି ଚା ପିଅନ୍ତି।
ଚା ପିଅନ୍ତି।
ହଁ ମତେ ଟିକେ ଏତେ ଭଲ ଲାଗେନି ପିଇବାକୁ ଏମିତି ଯଦି ଥଣ୍ଡା ହେଇଥିବ। ତାହେଲେ ଟିକେ ଅଦା ଗୋଲମରିଚ ପକେଇକି ଟିକେ ପିଏ ମୁଁ। ନହେଲେ ଯୋଉ ଦିନ ଟିକେ ବେଶୀ ହଁ ଯୋଉ ଦିନ ବେଶୀ ଟିକେ ଥକାପଣ ଥିବ ଶରୀରରେ। ସେଦିନ ଟିକେ ପିଏ ନହେଲେ ମୁଁ ଏତେ ପିଏନି କିନ୍ତୁ ଘରେ ସମସ୍ତେ ପିଅନ୍ତି ଚାହା।
ଆଚ୍ଛା ନାଇଁ ଆକ୍ଚୁଆଲି ଏବେ ତ ଡକ୍ଟର ମନା କରୁଛନ୍ତି ମାନେ ସ କଇବାକୁ ଗଲେ ଡକ୍ଟର ଏବେ ମନା କରୁଚନ୍ତି କି ଧଳା ଚା କ୍ଷୀର ଚା ଟା ଟିକେ ମନା କରୁ
ହଁ କାରଣ ସେଟା ଆମର ଟିକେ ଗ୍ୟାସ ଷ୍ଟିକ ହେଇଯାଉଛି ପ୍ରାୟ ଜଣଙ୍କୁ।
ତାପରେ ସେଇଟା କଣ ଆମେ ଅଦା ଚାହାଟା ବସନ୍ଦ କରନ୍ତି କାହିଁକିନା ଅଦା ଗୋଲମରିଚ ପକେଇକି ଏମିତି ଆମେ ଯୋଉ କହୁଛନ୍ତି। କାଢ଼ା ଟାଇପ୍ ର ମାନେ ଯେଉଁ ହଁ।
ତାର ବାସ୍ନା ଟା ବି ଭଲ ଲାଗେ।
ହଁ ସେଇଟା ପିଇବାଟା ଭଲ ଏମିତି ଆଉ
ଆପଣଙ୍କର ତାହେଲେ ଏବେ ଗାଁ ରେ ସବୁ ଧାନ ଚାଷ ପାଇଁ ସବୁ କରୁଥିବେ ଦଶହରା ସମୟରେ ନା।
ହଁ ଧାନ ସବୁ ଚାଷ ପାଇଁ ସବୁ ଏବେ ହଳ ବୁଲୁଚି। ତାପରେ ଚାଷ ବର୍ଷା ହେଲେ ଟିକେ ଅମଳ ହେଇକି ହେଇଥିଲା ଏବେ ତ ଏ ଖରା ପାଇଁ ତ ଧରିଯାଇ ଫାଟି ଫାଟି ଧରିଥିଲା ତାର
ହୁଁ ହୁଁ ଏବେ ବର୍ଷା ହେଲେ ସବୁ ମାଟି ଠିକ ରହିବ ଆଉ। ଭଲ ଫସଲ ହବ ବର୍ଷା ହେଲେ ସବୁ ହଳ କରିବେ ଆଉ।
ହଁ ସମସ୍ତେ ହଳ
ଆମର ବି ସବୁ ପନିପରିବା ସବୁ ଚାଷ ହୁଏ।
ହୁଁ।
ଜହ୍ନି ପୋଟଳ ଏସବୁ ଚାଷ ହୁଏ ଆଉ ଏ ତା ସହିତ ଏବେ ଆମର ଋତୁ ଅନୁଯାୟୀ ଯୋଉ ପରିବା ହୁଏ। ଶୀତ ଦିନ ଆସିଲେ କୋବି ପିଆଜ ଟମାଟୋ ଏ ସବୁ ଆଉ ବର୍ଷା ଦିନେ ସବୁ ଜହ୍ନି, ପୋଟଳ ଆଉ ଯୋଉ କଟିକି ପୋଟଳ ଏସବୁ ଜିନିଷ ସବୁ ଚାଷ ହୁଏ। ଆଉ ଆମ୍ ଗାଁ ର ଲୋକ୍ ଲୋକମାନେ ତ ବହୁତ ସରଳ ମଧ୍ୟ ହୋଇଥାନ୍ତି। ସେମାନଙ୍କର ଜୀବନ ଯାପନ ମଧ୍ୟ ପୁରା ସରଳ ହୋଇଥାଏ।
ହଁ। ସରଳ।
ଆଉ ସମସ୍ତେ ସମସ୍ତଙ୍କ ମଧ୍ୟରେ ଗୋଟେ ଏକତା ଥାଏ।
ହଁ ଏକଥା ଥାଏ ତାପରେ ସମସ୍ତେ ସମ ପରସରକୁ ହଁ ପରସ୍ପରକୁ ସମତ୍ ସମ୍ମାନ କରନ୍ତି ହଁ ସମସ୍ତ ସ୍ତେ ସାହାଯ୍ୟ କରନ୍ତି ସମ୍ମାନ ଦିଅନ୍ତି ଏଇଟା ହଉଛି ଭଲ ଗୋଟେ ଭଲ ବିଷୟ।
ଗୋଟେ ପରିବାର ଭଳି ରୁହନ୍ତି ସମସ୍ତେ ଆଉ ବହୁତ ପରି ଶ୍ରମ ମଧ୍ୟ
ସମସ୍ତେ ହଁ।
ଆଉ ସହରରେ ପ୍ରାୟ ଟିକେ ଏତେ କିଛି ହୁଏନି ମାନେ ସାହାଯ୍ୟ ସହଯୋଗର ହାତ ବଢାନ୍ତି କିଛି ଜଣ ଆଉ କିଛି ଆଉ କିଛି ଜଣ ଥାଆନ୍ତି ନିଜର ସ୍ୱାର୍ଥ ଦେଖନ୍ତି। ଆଉ ଦେଖିବାକୁ ଗଲେ ସମସ୍ତେ ନିଜ ନିଜ ଇଏରେ କାର୍ଯ୍ୟରେ ବ୍ୟସ୍ତ ରହନ୍ତି, ତ ଆମେ ଏମତି କାହା ସହିତ ବସିକି କଥା ହେଇପାରୁନା ସହରରେ
ହୁଁ, ସହରରେ ସମସ୍ତେ, ହଁ
ପ୍ରାୟ ଲୋକ ଆମର ବାହାରେ ଚାକିରୀ କରନ୍ତି, ଯେମିତି ଅ ମାନେ ବସ୍ ବସିକି ରହନ୍ତି ପ୍ରାୟ ସମୟ ତ, ଶରୀରରେ ସେମତି ଶାରୀରିକ ପ ପରିଶ୍ରମ ହୁଏନି ପ୍ରାୟ
ପ୍ରାୟ ହୁଏନି ଯଦ୍ଵାରା କିି ଦେହ ବେଶୀ ଖରାପ୍ ହୁଏ, ଆଉ ବେଶୀ ରୋଗ ମାଡ଼ି ପଡ଼େ, ହଁ ବେଶୀ ରୋଗ ମାଡେ, ମେଦବହୁଳତା ହେଇଯାଏ, ରୋଗ ଯୋ ଗୋଟେ ମେ
ହଁ ମେଦବହୁଳତା ହବ, ତାପରେ ସେମାନେ ସେ ଏଥିପାଇଁ ପୁଣି ଆମର ଯିବେ ଜିମ୍ କୁ
ହୁଁ ଏଇଟା କଣ ଆମେ ଯଦି ଗାଁ ରେ ରହୁଥିଲୁ, ହଁ ସେମାନେ ନିଜ କାମ ନିଜେ କରିବେ, ଏବେ ଦେଖ ସାଇକେଲ୍ ସବୁ ଗାଁ ରେ ବି ସମସା ଏବେ ପର୍ଯ୍ୟନ୍ତ ସାଇକେଲ ବ୍ୟବହାର କରୁଛନ୍ତି। କିନ୍ତୁ ସହରରେ ଆମକୁ ଦେଖିବାକୁ ଗଲେ, ଏବେ ସମସ୍ତେ ଘରେ ସବୁ ସ୍କୁଟି ରେ କିଏ ଯାଉଛନ୍ତି, କିଏ
ହୁଁ ହୁଁ, ପ୍ରତ୍ୟେକ ଘରେ ଗାଡି ରହୁ, ଗୋଟେ ରୁ ଅଧିକା ସି ନା, ନଥାଇକି କାହାର ନା ନାହିଁ ଆଉ ସହରରେ, ସମସ୍ତଙ୍କର ଗାଡି ଟା ଗୋଟେ ବାଧ୍ୟତାମୂଳକ।
ହଁ।
ଆଉ ପରିବାର ମଧ୍ୟରେ ମୁଁ ବି ଏତେ ରୁହେନେଇଁ, ହଁ ଧୂଆଁ ହଉଚି ପୁଣି, ଗଛ ପତ୍ର ସବୁ କଟା ହଉଚି, ଗାଁ ରେ ଯାହା ହେଲେ ଗଛ ପତ୍ ପତ୍ର ସବୁ ରୁହେ।
ହୁଁ।
ଆଉ ପରିବାର ମଧ୍ୟରେ ଗୋଟେ ଏକତା ଥାଏ, ସ୍ନେହ ସମ୍ପର୍କ ଥାଏ, ଆମେ ବସିକି ସ ସମୟ ବିତାଉ, କିନ୍ତୁ ସ ହର ଜୀବନ ରେ ଏଇ ଜିନିଷ ଟା ଆମକୁ ମିଳେନି ଟିକ୍ ସମସ୍ତେ ନିଜ କାମରେ ବ୍ୟସ୍ତ ରୁହନ୍ତି। କା ସହିତ ଆଉ ସମୟ ବି ବିତେଇବାକୁ ନଥାଏ।
ନଥାଏ। ତାପରେ ଆମେ କଣ ଏବେ ଆମେ ଆଗ ଲୁଡ଼ୁ ଖେଳୁଥାନ୍ତି। ଖେଳନ୍ତି, ତାପରେ ତାସ୍ ବି ଖେଳନ୍ତି। ଆମେ ଯେଉଁ ଝିଅମାନେ ଯୋଉରା ଗୋଡ଼ି ଖପରା ଖେଳନ୍ତି। ଗୁଡ଼ା ଆଉ, ଆଉ ଏବେ ହଁ, ଦଉଡ଼ିଆଁ ଖେଳନ୍ତି, ତାପରେ ରଜରେ ଝୁଲଣା, ସେ ସେ ସେଇ ସବୁ ସହରରେ ଦେଖିବାକୁ ସାଧାରଣତଃ ମିଳେନି। ତାପରେ ସେସବୁ ଆଉ ପିଲାମାନେ, ଆଜିକାର ଯୋଉ ପିଢ଼ିର ପିଲାମାନେ ଯେଉଁମାନେ ପାଠ ପଢ଼ୁଛନ୍ତି, ସେମାନେ ଲୁଡ଼ୁ ଗୋଟି କଣ ଏ ସବୁ କିଛି ଆଉ ଜାଣନ୍
ନା ସବୁ ପ୍ରାୟ ସବୁ ଜିନିଷ ସେମାନେ ହଁ ବିଷ, ଅମୃତ୍ ତ ଆମର ଗୁରୁ ମୂର୍ତ୍ତି ଏ ସବୁ ଖେଳ ସବୁ ଥିଲା ଆମର। ଏବେକା ପିଲାମାନେ ହଁ ଏବେକା ପିଲାମାନେ ତ ସ୍କୁଲ ଯିବେ, ପାଠ ପଢିବେ ତାପରେ ଆସିଲା ପରେ ମୋବାଇଲ୍ ଧରିକି ବସିବେ। ଆଉ ଖେଳ କଣ ସେମାନେ ଆଉ ଜାଣିଲେନି।
ଜାଣନ୍ତିନି। ଶାରୀରିକ କିଛି ବ୍ୟାୟାମ୍ ସେମାନଙ୍କ ଶରୀରରେ ହଉନି। ସବୁ ତ ମାନେ ମାନେ କଣ ବହୁତୁ ଜଲ୍ଦି କିଛି ଜିନିଷ ଆମେ ଯେତିକି ପରିଶ୍ରମ କରି ପାଠ ପଢ଼ୁଥିଲେ। ଆଜି କାଲି ପିଲାମାନେ ସେତିକି ନାହିଁ। ସବୁ ତାଙ୍କର ଆମେ ବହି ପତ୍ର ସବୁ ପ୍ରକାରର ଆମେ କରୁଥିଲେ। କିନ୍ତୁ ଆଜିକାଲି ତ ସବୁ ମୋବାଇଲି ରେ ହିଁ ସବୁ ସେମାନେ ପଡୁଚନ୍ତି କହିଲେ କହିଲେ ମୋବାଇଲରେ ସବୁ ମୋବାଇଲ୍। ମାନେ ବ୍ୟବହାର କରୁଛନ୍ତି।
ହୁଁ, ଜନ୍ମ ହେଲା ପିଲାକୁ ମଧ୍ୟ ମୋବାଇଲ ଦରକାର ଆଜିକାଲି
ହଁ।
ସବୁ ପିଲାଙ୍କ ସେମିତି। ଅଭ୍ୟାସ ହ। ସେତିକି ପାର୍ଥକ୍ୟ ରହୁଚି। ଆ ଆଗ କାଳର ପିଲାନ୍ ଙ୍କ ଅପେକ୍ଷା ଏବେ ର ପିଲାମାନଙ୍କୁ ଟିକେ ସେତିକି ପାର୍ଥକ୍ୟ ରହୁଚି। ଆମେ ଯେତିକି ପରିଶ୍ରମ କରୁଥିଲେ। ଦଶଟାରୁ ଯିବା ଚାରିଟାରେ ଆସିବା ସ୍କୁଲ, ସେମାନେ ବି ଯାଉଚନ୍ତି। କିନ୍ତୁ ଆସିଲା ପରେ ଆମେ ଯୋଉ ଖେଳୁଥିଲେ ଘଣ୍ଟାଟେ ତାଙ୍କ ସେମାନେ ଆଉ ଖେଳିବାକୁ ପାଉନାହାନ୍ତି। ସେମାନେ ଟିଉସନ୍ ଯାଉଚନ୍ତି। ହଁ ହଁ।
ପୁଣି ଟିଉସନ୍ ରୁ ଆସିଲା ପରେ ଆଉଥରେ ବସିକି ତାଙ୍କର ଘର କାମ କରିବେ। ଏମିତି ହେଇକି ସବୁ ସମୟ ପଳାଏ ଆଉ।
ସବୁ
ଆଗୁରୁ ପିଲାମାନେ ଖେଳିବା ଦ୍ଵାରା ସେମାନଙ୍କ ଭିତେରେ ବି ଗୋଟେ ଏକତା ଆସେ। ସହଯୋଗିତା ଭାବ ଆସେ। ହଁ ଗୋଟେ ସ୍ନେହ ମମତା ଆସେ। କି ହଁ ଇଏ ମୋ ସାଙ୍ଗ ଟା, ୟାକୁ ମୁଁ ସାହାଯ୍ୟ କରିବି, ସେ ସବୁ ଜିନିଷ ଯୋଉଟା ଆସେ। ଏବେ ଆଉ ସେ ଜିନିଷଟା ଆସୁନି ପିଲାଙ୍କ ଭିତରେ।
ସ୍ଵାର୍ଥପର ହେଲେଣି ସ୍ଵାର୍ଥପର ହେଇଗଲାଣି ସେମାନଙ୍କର। ସେଇୟା ହଉଚି କଥା। ହୁଁ ହୁଁ।
ହଁ।
ହଉ ଠିକ୍ ଅଛି। ଆଉ
ଆପଣଙ୍କ ସହ କଥା ହେଇକି ବୋହୁତ୍ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ହଉ। ହଉ ରହୁଚି, ହଉ ଧନ୍ୟବାଦ, ହଁ।
ହଁ ନମସ୍କାର।
ଆଜ୍ଞା ନମସ୍କାର।